କେ ମନ ପଇଲା।
ବୋଉ ବଡ ଭାଇ ବହୁତ ଅସୁବିଧାରେ ଏବେ ଏଇନା ଗେ ଆମେ ରହୁଛୁ।
ନାଇ ଆପଣ କଣ ଅସୁବିଧାର କଣ ସମ୍ମୁଖୀନ ହଉଛନ୍ତି କି?
ଜାଣିଥିବ ତ ଆମ ପରିବାର ଆମର ଗାଁ ବାସୀ ମାନେ ବହୁତ ଅ ଅଶୁକ୍ର ରେ ତ ରହୁଛନ୍ତି ଦେଖୁଛନ୍ତି ଆମର ତ ଅ ହାତୀ ବାଘ ଆମର ରାମଶିଆଳ ଆଉ ଭାଲୁ ଆମ ଗାଁ ପ୍ରବେଶ ମୁହାଁ ହେଉଛନ୍ତି।
କାହିଁକି?
ଯାହା ଫଳରେ କି ଆପଣ ତ ଜାଣିଥିବେ ଆମ ଗାଁ ର ବହୁତ ଲୋକ ଆମ ଗାଁ ପାଖ ଜଙ୍ଗଲରେ କାଠ ଚୋରି କରୁଛନ୍ତି ଯାହା ଫଳରେ କି ବହୁତ ଗଛ ଅ ନଷ୍ଟ ହେଇଯାଉଛି ଯାହା ଆପ ଆପଣ ତ ଜାଣିଥିବେ ବଣ ଜଙ୍ଗଲ ଜନ୍ତୁ ଯେହେତୁ ଜଙ୍ଗଲରୁ କା ଠ ଆଣିବା ଫଳରେ ଥି ନ ରହିକି ଆମର ଗାଁ ପ୍ରବେଶ ମୁହଁ ରହୁଛନ୍ତି। ଆମେ କେମିତି କଣ ସମାଧାନ କରିବା ବଡ଼ ଭାଇ ଟିକେ ମୋତେ ଟିକେ ବତେଇ ପାରିବେ।
ଶୁଣନ୍ତୁ ଆପଣଙ୍କ ଗାଁ ପାଖରେ ଗୋଟେ ଜଙ୍ଗଲ ଅଛି ତାଙ୍କୁ ଗୋଟେ କାମ କରନ୍ତୁ ତୁ ଗାଁ ଲୋକଙ୍କୁ ଏକଜୁଟ କରି ବୁଝାନ୍ତୁ। ଜଙ୍ଗଲକୁ ପରିବେଶକୁ ନଷ୍ଟ ନ କରନ୍ତୁ କାରଣ ଆପଣ ଯଦି ନସ୍ ତ କରିବେ ପଶୁ ପକ୍ଷୀ ଯାହା ସେଠି ଥିବେ ଆପଣଙ୍କ ଗ୍ରାମ ମୁଖା ହଉଛି ଏହା ପ ଏହା ଏହା ଅସୁବିଧା ହଉଛି କି ଆପଣଙ୍କର?
ହଁ ବଡ ଭାଇ ଯେହେତୁ ଆମର ମାଟି କାନ୍ଥ ଘର ଯେହେତୁ ଆମର ରହୁଛି ଗ୍ରାମରେ ଆମର ତ ହାତୀ ମାନେ ଆସିକି କାଲି ଆମର ଅ ଦଶଟି ଘର କୁ ବହୁତ ଅ ଭାଙ୍ଗିକି ଚୁର୍ମାର କରିଦେଇଛନ୍ତି ଯାହାଫଳରେ କି ଦୁଇ ଲୋକ ମୃତ୍ୟୁବରଣ କରିଛନ୍ତି।
ସୁ ଆଉ ଶୁଣନ୍ତୁ ଗୋଟେ କାମ କରନ୍ତୁ ଆପଣଙ୍କ ଗାଁ ଲୋକଙ୍କୁ ବୁଝାନ୍ତୁ ଗଛ ନ କାଟିବେ ଆଉ ଶୁଣନ୍ତୁ ଆପଣ ନିଜେ ଘରେ ରଇ ସୁରକ୍ଷତ ମନେର କରନ୍ତୁ। ଆପଣ ଥିବା ପାଖ ଏରିଆ ବନ ବିଭାଗକୁ ଯୋଗାଯୋଗ କରନ୍ତୁ।
ଆମେ ସଅ ସରକାରକୁ ତ ଅନୁମତି କରିଛୁ ଯେ ଆମର ଗାଁର ଯୋଉ ଜଙ୍ଗଲର ସୁରକ୍ଷା ଦେବା ପାଇଁ ଆମେ କେମିତି ବନ କର୍ମଚାରୀକୁ ଆଣିକି ଆମ ଗାଁ ରେ ସୁରକ୍ଷା ରଖିବା ପାଇଁ କିି ଆମେ ଯଗେଇଛୁ।
ଆଜ୍ଞା।
ଯାହା ଫଳରେ କି ଆମେ ଟିକେ ସୁରକ୍ଷିତ ଅଛୁ।
ଓହୋ ଆଉ ଆପଣ ଗୋଟେ କାମ କରନ୍ତୁ। ବ ସାନ ଭାଇ ଶୁଅନ୍ତୁ ଆପଣ ନା କାମ କରନ୍ତୁ ଆପଣଙ୍କ ଦେହ ଯତ୍ନ ରଖନ୍ତୁ। ଆପଣ ନିୟମ ମାରନ୍ତୁ। ଆଉ କୁଆଡ଼େ ଏବେ ବି ଏବେ ମାନେ ଦୁଇ ଦିନ କୁଆଡ଼େ ଯାଆନ୍ତୁ ନାହିଁ। ଏବେ ଗଲେ ଆପଣ ମନା କରନ୍ତୁ କାହାକୁ କୋଉଠି ଗଛ କାଟିବାକୁ କି ଯଦି ପାରନ୍ତୁ ଦୁଇ ଦୁଇରୁ ତିନୋଟି ଜଣଙ୍କ ପିଛା ଗଛ ଲଗାନ୍ତୁ ଜଙ୍ଗଲ ସୃଷ ଟି କରନ୍ତୁ ବାୟୁମଣ୍ଡଳ ପୁରା ପ୍ରଦୂଷିତ ରହିବ। ନହେଲେ ପୁରା ବାୟୁମଣ୍ଡଳ ଗଛ କାଟିଲେ ବାୟୁମଣ୍ଡଳ ପୁରା ଖରାପ ହେବାରୁ ବନ୍ୟା ଜନ୍ତୁ ଗାଁ ମୁ ମୁଖା ହେବେ।
ହୁଁ ଯାହା ଫଳରେ କି ବି ଲୋକ ବି ବହୁତ ଆଘାତ କର ଏ କରିଚନ୍ତି ବଣ ଜ ବଣଜନ୍ତୁ-ଉ-ଉ-ଉ ଙ୍କ ଦ୍ଵାରା। ଆଉ କେମିତି କଣ-ଅ-ଅ-ଅ ବନ୍ଧୁ ଆମର ଅ-ଅ-ଅ ନିୟମ ନେବା ଯେ ଆମେ ଯେହେତୁ ଆମ ଗାଁ ରେ ବହୁତ ଓ-ଓ-ଓ-ଓ ଲୋକ ବସବାସ କରୁଚନ୍ତି। ଯାହାଦ୍ୱାରା ଆମେ ଫଳମୂଳ ପନିପରିବା ଯେହେତୁ ପାଉଚୁ। ଇ-ଇ-ଇ ଆମେ ବଣ ଜଙ୍ଗଲରୁ ନ କାଟିକି ଆମେ କେମିତି ଉର୍ବରମ ଅ କରିବା ଗଛ ରୋପଣ କରିବା ଯାହାଫଳରେ କି ଆମେ ଆମ ଅ-ଅ-ଅ ବ ବଣ ଜଙ୍ଗଲ ଅ-ଅ ପରିବେଶ ବହୁତ ସୁରକ୍ଷିତ ରହିବ।
ଶୁଣ ବନ୍ଧୁ ମନେ ରଖନ୍ତୁ ଆପଣ ଯେମିତି ଆପଣଙ୍କ ଘରେ ରହୁଚନ୍ତି ସେମିତି-ଇ-ଇ ଜୀବଜନ୍ତୁମାନେ ସିଏ ତାଙ୍କର ଘର ହେଉଚି ଏଟା ଜଙ୍ଗଲ।
ହୁଁ ଯେହତୁ ବଣ ପାହାଡ ଜଙ୍ଗଲରେ ରହୁଚନ୍ତି।
ହୁ ତମେ ଯଦି ତାଙ୍କର ଘର ନ ନଷ୍ଟ କରିବ ମାନେ ଜଙ୍ଗଲ ହିଁ ନଷ୍ଟ କରିବ ଗଛ କାଟିବ। ସିଏ ଆପଣଙ୍କ ଗାଁ ମୁଖା ହେବେ ତ ଆପଣଙ୍କ ଘର ଦ୍ୱାରା ସବୁ ଭାଙ୍ଗିବେ ଆପଣଙ୍କ କ୍ଷତିଗ୍ରସ୍ ତ କରିବେ ଏଥିପାଇଁ କହୁଚି ଆ ତାଙ୍କ ମାନଙ୍କୁ ଜିପ୍ ଜିଇ ବାକୁ ଦିଅନ୍ତୁ ବୁଝିପାଇଲେ ତ ବନ୍ଧୁ?
ଆଜ୍ଞା ବନ୍ଧୁ। ଆଉ ବନ୍ଧୁ ଆମେ ଚାହୁଁଚ୍ ଯେ ଆମ ଗାଁଆଁ ର ଯେତିକ ସହବାହି କର୍ମୀ ମାନଙ୍କୁ ନେଇକି ଆମେ ଗୋଟେ ବୈଠକ ବସେଇବୁ। ଆମ ଗାଁ ର ମୁଖିଆକୁ ଆମେ ଯେହେତୁ ଡାକିଚୁ ଆପଣ ଟିକେ ଏ ସମର୍ଥ କରିବେ ଯଦି ଆମ ଗାଁକୁ ଆସି ଯିବେ ଆମେ ଟିକେ ବହୁତ ଖୁସି ହେଇପାରିବୁ। ଓହୋ ଟିକେ ସୁରକ୍ଷିତ ବି ହେଇପାରିବ। ବୈଠକ ଗୋଟେ ବସଉଚୁ ଆସନ୍ତା କାଲି।
ଆପଣ ଶୁଣନ୍ତୁ ଯ ଯଥା ଶୀଘ୍ର ଏ ଦୁ ଏବେ ବସାନ୍ତୁ ନାହିଁ ଏବେ ଟିକେ ଗାଁର ଅସୁବିଧା ଅଛି। ଦୁଇ କି ତିନି ଦିନି ପରେ ଆମ ଆମକୁ ଜଣାନ୍ତୁ ଆମେ ଯାଇ ଆପଣଙ୍କ ଗାଁରେ ଯାଇ ସଚେତନା କରିବୁ। କେହି ବି ଜଙ୍ଗଲକୁ ଯାଆନ୍ତୁ ନାହିଁ ଏବେ ଗଛ କାଟ ଟନ୍ତୁ ନାଇଁ ଅତି ଜେ
ଗଛର ସୁରକ୍ଷା ଆମେ କେମିତି ନେବାଆ ନିୟମ ପାଳିବା।
ପାଇବା। କେନ୍ତି ନିୟମ ପାଳିବେ ଆଉ ଶୁଣନ୍ତୁ ଯଦି ବି ଯଦି କି ଜାଳିକି ଲୋକ ରୋଷେଇ କରି ଖାଉଚନ୍ତି ତାଙ୍କ-ଗ-ଗ
ବହୁତ କମ୍ ମାତ୍ରାରେ ଆମେ କେମିତି ଜଙ୍ଗ
କାଠ ଆଣିବା ଗ୍ୟାସେ ଗ୍ୟାସ ବ୍ୟବହାର କରନ୍ତୁ। ଆଉ ଘରେ ଗାଈ ଗୃହପଶୁପାଳିତ ପଶୁ ରଖନ୍ତୁ ତାଙ୍କର ଆଉ ଗୋବରରୁ ମାନେ ଯୋଉ ଇଏ ରୁ ଉ-ଉ-ଉ ଜ ଗଅ ଜ୍ ପକା
କରିବେ ଏ କରିପାରିବା ଯାହା ଫଳରେ କି ବହୁତ ମାତ୍ରାରେ-ଏ-ଏ-ଏ-ଏ ଆମେ ଜଙ୍ଗଲରୁ ନ କାଠ ଆଣିକି ଆମର ଯେହେତୁ ଗୋବର ରହୁଚି ଘଷି ରହୁଚି ତାଦ ବ୍ୟବହାର କରି ଆମେ ଚଳି ରହି ପାରିବା ଆଉ ଗ୍ୟାସ ବି।
ଆଉ ଗ୍ୟାସ ଆଉ ବନ୍ଧୁ ଗୋଟେ କାମ କରନ୍ତୁ। ତମେ ଯେତେ ପାରିବ କି ଗଛ ନଅ କାଟିବାକୁ ସେତେ ତମେ ଆପଣ ସୁରକ୍ଷିତ। ମନେ କରିବେ। ଆଉ ଗଛ କାଟିବେନି। ଆଉ ଲୋକଙ୍କୁ ସତର୍କ କରିବେ ମୁଖ୍ୟ ଭୂମିକା ରହିଚି ଆପଣଙ୍କର।
ଆମେ ତ ଆପଣଙ୍କର ବଡ ଭାଇ ଯେହେତୁ ଆପଣ କଥାଟି ବୋହୁତ ଖୁସି ଲାଗିଲା ଆଜି ଯେହେତୁ ଆମେ କେମିତି ସୁରକ୍ଷିତ ରହିବା ପାଇଁ ଆମେ ଏଇ ବଣ ଜଙ୍ଗଲରେ ଆମେ କିଛି ଏ ଯେତିକି ଜାତୀୟ ଆମର ଫଳ ଯୋଉ ଯେତିକି ଆମର ଫଳମୂଳ ଜିନିଷ ଆମେ କେମିତି ନଗେଇବା।
କାମ କରନ୍ତୁ ଆପଣଙ୍କୁ କୁହନ୍ତୁ ଯୋଉ ଗଛ ଗୁଡା ଲଗେଇବେ ଯେମିତି ଅ ଅତ୍ୟଧିକ ବର୍ଷ ବଞ୍ଚି ପାରିବ। ଆଉ ଗୋଟେ କାମ କରନ୍ତୁ। ହଁ ଆମ୍ବ
ଆମର
ପଣସ, ଆମ୍ବ, ପଣସ, ବରଗଛ ଏଇ ଟାଇପର କଲେ ବୋହୁତ ଦିନ ବଞ୍ଚିବ।
ହୁଁ ଯାହା ଫଳରେ ଏଇ ଜଙ୍ଗଲ ସୁରକ୍ଷିତ ରହିବ। ଆମେ ବି ସୁରକ୍ଷିତ ରହିପାରିବା।
ଅନୁଭବ କରିପାରିବା‌। ଆପଣ ଯଦି ଜଙ୍ଗଲ ରକ୍ଷା କରିବେ। ଆଉ ଆପଣ ବି ଆଉ ପରେ ତମେ ରହିପାରିବେ ନାହିଁ କାରଣ ଜଙ୍ଗଲକୁ ସୁରକ୍ଷା ରଖନ୍ତୁ। ସବୁ ଆପଣ ନିଜେ ସୁରକ୍ଷା ରୁହନ୍ତୁ ବୁଝିପାଇଲେ ସାନଭାଇ।
ଆଉ କେମିତି ବଡଭାଇ ଆମେ ଯଦି କରିପାରିବା ଏ ଗଛ ଜଙ୍ଗଲରେ ଆମର ପାହାଡରେ ବୋହୁତ ଭଲ ଭଲ ଗଛ ଲଗେଇ ପାରିବା। ଯାହା ଫଳରେ କି ବଣଜନ୍ତୁ ମାନେ ବୋହୁତ ଓ ବ୍ୟବହାର କରିପାରିବେ। ଖାଦ୍ୟ ରୂପେ ଯେମିତି କିି ଆପଣ ଟିକେ ବତେଇ ପାରିବେ। ଯେମିତି ଦଶ ପନ୍ଦରଟି ଗଛ ଯାହା ଫଳରେ ବଣଜନ୍ତୁ ଖାଦ୍ୟ ଆହାର କରିପାରିବେ।
ଶୁଣନ୍ତୁ ଆଂପଣ ଆମ୍ବ ଗଛ ଗଲେ ବି ସୁବିଧା ଆପଣ ପାଇପାରିବେ। ଆଉ ଦୁଇରେ ବର ଗଛ କଲେ ସୁବିଧା ପାଇପାରିବେ। ଆଉ ଆଖପାଖ ଯୋଉଠି ଯୋଉଠି ଆପଣଙ୍କର ବଡ ବଡ ଗଛ
ଯେମିତିକି ଆମର ଆମ୍ବ ପଣସ ଆମର ଯେତିକି ରହୁଚି ଜାମୁ ଗଛ, ନଡିଆ ଗଛ। ଆମର ଯେତିକ ଆଉ ରହୁଚି ଯେତିକ ଫଳ ଜାତିୟ ଗଛ କଦଳୀ। ଆମର
ଆପଣ ଜାଆନ୍ତୁ କ-କ ଶୁଣନ୍ତୁ। ଶୁଣନ୍ତୁ ବନ୍ଧୁ ଶୁଣନ୍ତୁ କଦଳୀ କି ଗୋଟେ କାମ କରନ୍ତୁ। ସେ ଗଛରୁ କିଏ ଫଳ ନେଇଚକି ଚ ଆପଣ ଆପଣ ବାରିରେ ଲଗାନ୍ତୁ। କିନ୍ତୁ ଆମ୍ବ ପଣସ ଯାହା ହୋଉ ସେ ଜଙ୍ଗଲରେ ହିଁ ଲଗୋନ୍ତୁ କାରଣ ହେଟା ବୋହୁତ ବର୍ଷ ବଞ୍ଚିବ। ବୋହୁତ ବର୍ଷ ଯାଏଁ ଲୋ ମାନେ ଲୋକମାନେ ଆଉ। ପଶୁ ପକ୍ଷୀମାନେ ଚଳିପାରିବେ ବୁଝିପାଇଲେ ତ।
ବୋହୁତ ଖୁସି ହେଲି ଯେ ବନ୍ଧୁ ଆପଣଙ୍କର ସମର୍ଥନ ଦେଇଛନ୍ତି ଯେହେତୁ ଆମର ଜଙ୍ଗଲ ବିଷୟରେ
ଆ ବନ୍ଧୁ ଶୁଣନ୍ତୁ ଆ
ବୋହୁତ କା ଆପଣଙ୍କ କାର୍ଯ୍ୟ ମୁଁ ବ୍ୟବହାର କରିପାରିବି ଯେମିତି ସୁରକ୍ଷିତ ରହିପାରିବି।
ହଁ ଆ ବନ୍ଧୁ ଶୁଣନ୍ତୁ, ଆପଣ ଆପଣଙ୍କ ଘରେ ଅଛନ୍ତି ତ?
ହଁ ମୁଁ ମୋ ଘର ପରିବାର ସହିତ ବୋହୁତ ସୁ ଖୁସିରେ ଟିକେ ଏବେ ଅଛି ଯାହା ଫଳରେ କି। ଆପଣ ବତେଇଥିବା କାମ ଗୁଡାକୁ ଏବେ ନିୟମ ଭାବେ ପାଳିପାରିବି ଯାହାଫଳରେ ବହୁତ ଖୁସି ରହିବି।
ବନ୍ଧୁ ଶୁଣନ୍ତୁ ଆପଣ ସୁରକ୍ଷା ରୁହନ୍ତୁ ଆପଣଙ୍କ ପରିବାରକୁ ସୁରକ୍ଷା ଦିଅନ୍ତୁ। ଆପଣ ବନ ବିଭାଗକୁ ସହାୟତା ମାଗନ୍ତୁ ବନ ଆସି ଗାଁରେ ପଶିଥିବା ବନ୍ୟଜନ୍ତୁମାନାନଙ୍କୁ ତାଙ୍କ ଜଙ୍ଗଲକୁ କେମିତି ଫେ ଫେରେ ବାସସ୍ଥାନ ଫେରାଇ ପାରିବେ।
ହୁଁ ଚାହାପଳାରେରେ କି। କିଏ ବନ୍ୟଜନ୍ତୁ ବି ତାଙ୍କ ଜଙ୍ଗଲରେ ବହୁତ ଖୁସି ରହିପାରିବେ।
ଛିିଏ ରହିପାରିବେ ବୁଝିପାରିଲେ ବନ୍ଧୁ। ମୁଁ ଯଉ କଥା କହୁଚି ମନଟି ରଖନ୍ତୁ ଜମା ହ ମାନେ ବନ୍ୟଜନ୍ତୁମାନାନଙ୍କ ସହିତ ଲାଗନ୍ତୁ ନାହିଁ। ଆପଣ ଗଛ କାଟିଛନ୍ତି ବୋଲି ସିଏ ଆଇଛନ୍ତି ଆପଣଙ୍କ ଗ୍ରାମ୍ବ ଗ୍ରାମରେ ପ୍ରବାସ କରୁଛନ୍ତି ଆପଣ ଆଗକୁ ମନେ ରଖନ୍ତୁ ଗଛ କାଟିବେ ନାହିଁ। କି ଆପଣଙ୍କ ଗାଁରୁ ସେ ପ୍ରବେଶ କରିବେ ନାହିଁ ବୁଝିପାଇଲେ।
ଆଜ୍ଞା
ବନ୍ଧୁ ଗୋଟେ କାମ କରନ୍ତୁ ପିଲା ଛୁଆ ବି ଛୋ ହଁ।
ଆମେ ବି ଆମ ଗାଁ ରେ ବୈଠକ ବସେଇ କିଣି ଆମେ ଯେମିତି ନିୟମ ପାଳିବୁ ଗଛ ଟିକେ ଆମ ଜଙ୍ଗଲରେ ବୋହୁତ ଲଗେଇବାକୁ ଚେଷ୍ଟା କରିବୁ ଆଉ ଆମର ଅ ଯେମିତି କିି ଆମର ସୁରକ୍ଷା ରହିବା ପାଇଁ ବଣ ଜନ୍ତୁ ସହିତ କିଛି ଆମେ ତାଙ୍କ ସହିତ ଲାଗିବା ଦ୍ଵାରା ଆମର କ୍ଷତି ଗ୍ରସ୍ତ ଯେହେତୁ ହୋଉଚି। ଆମେ କେମିତି ସୁରକ୍ଷା ରଖିବା ପାଇଁ ବହୁତ ଭଲ ବ୍ୟବସ୍ଥା କରିବୁ ଟିକିଏ।
ଶୁଣନ୍ତୁ ଆପଣ ନିଜେ ସୁରକ୍ଷିତ ରହନ୍ତୁ ଲୋକମାନଙ୍କୁ ଆପଣଙ୍କ ସାଇ ଭାଇ ପଡିଶା ସମସ୍ତଙ୍କୁ ବୁଝାନ୍ତୁ ଯେ ଗଛ ଲଗାନ୍ତୁ। ଜୀବନ ବଞ୍ଚାନ୍ତୁ ସୁରକ୍ଷିତ ଅନୁଭବ ବି କରନ୍ତୁ ବୁଝିପାରିଲେ ବନ୍ଧୁ।
ବହୁତ ଖୁସି ହେଲି ଯେ ବନ୍ଧୁ କେମିତି ଆମେ ବଣ ଜଙ୍ଗଲରେ ଏ ଗଛ ଲଗେଇକି ଆମର ସୁରକ୍ଷିତ ରଖି
ବନ୍ଧୁ ଶୁଣନ୍ତୁ ବନ୍ଧୁ। ଆମେ ଏବେ ଆ ଯାଉଚୁ ବାହାରକୁ ଆମର ଟିକେ ଏ ବିଭିନ୍ନ ପ୍ରକାର କାମ ଅଛି ଆପଣଙ୍କୁ ମୁଁ ପରେ କଥା ହଉଛି ବନ୍ଧୁ। ହଉ ଧନ୍ୟବାଦ ସାନ ଭାଇ ବନ୍ଧୁ ହଁ ରଖନ୍ତୁ।